ହ୍ୟାଲୋ
ହଁ ସାର୍ ନମସ୍କାର ସାର୍।
ସାର୍ ନମସ୍କାର କଣ କରୁଛନ୍ତି?
ଅଛି ଆଉ ଆପଣ କଣ କରୁଛନ୍ତି?
ହଁ ମୁଁ ବି ବାହାରେ ଅଛି ଆଉ କଣ କରୁଛନ୍ତି ଖାଇଲେଣି?
ହଁ ଖାଇ ସାରିଲିଣି।
ଆଛା କଣ ଖାଇବା କଣ ଖାଇଲେ? ହଁ ମୋର ବି ଦଷ୍ଟ ଏବେ ଖିଆ ସରିଲା ଆପଣ କଣ ଖାଇଲେ?
ଡାଲି ଭାତ ଆଉ ଅଣ୍ଡା ତରକାରୀ ଭଜା ହେଇଥିଲା।
ଆଚ୍ଛା ଅଣ୍ଡା ଭଜା ଭଜିଆ ନା ତରକାରୀ ହେଇଥିଲା।
ଭଜା।
ଉଁ ହୁଁ ଆମର ବି ସେଇ ଭାତ ଡାଲି ଫୁଲକୋବି ଆଳୁ ଭଜା। ଆପଣ ଜାଣିଛନ୍ତି ଆମର ଗାଁ ପଟେ ଫୁଲକୋବି କିନ୍ତି ହଉଛି ଚାଷ।
ଆପଣ ହଁ ମୁଁ ଜାଣିଛି ସାର୍ ଚାଷ ବେଶୀ ହଉଛି ଯେ ସେଇପଟେ ମାନେ ପନିପରିବାର ଯେନି ଇଏ ଧାନ ଚାଷ ମାନେ ଚାଷ ଭୂମି ସେଇଆଡେ ମୁଁ ଜାଣିଛି ସେ ବେଶୀ ଚାଷ ଇଏ ରହୁଛି।
ଆପଣଙ୍କର ବି ଜମିବାଡି ଅଛି ଚାଷ କରୁଛନ୍ତି?
ଆଜ୍ଞା।
ବର୍ତ୍ତମାନ ଚାାଷ ତ ବର୍ତ୍ତମାନର ତ ମୁଖ୍ ମୁଖ୍ୟ ବୃତ୍ତି ଚାଷ ଜୋଉଟା କି ଚାଷ ହଉଛି ଧାନ ଚାଷ ଏଇଟା ବର୍ତ୍ତମାନ। ଯୋଉ ଏଇ ଋତୁରେ ବର୍ଷା ଋତୁରେ ହୋଉଛି ମୁଖ୍ୟତଃ।
ପନିପରିବା ଆମର ଇଆଡେ ଚାଷ ବି ହଉଛି ପନିପରିବା ମାନେ
ଆଚ୍ଛା ପନିବା ଚାସ ଆପଣ ସେଠି କଣ କଣ ହଉଛି?
ମାନେ କୋବି, ବାଇଗଣ ଯାହା ବି ସବୁ ମାନେ ଅଲଡି ବିନସ୍ ଯାହା ପନିପରିବା ମାନେ ଆମର ଇଆଡେ କଣ ହଉଛି ନା ଏ କ୍ଲାଇମେଟ ଅନୁସାରେ ଶୀତରେ କୋବି ଆଉ ଉ ଖରାଦିନେ ବାଇଗଣ କ ଟିକି କଟି ଗୋଟେ ପା ମାନେ କଟିକି ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଗୋଟେ କଟି ବାଡ଼ ରହୁଛି। କଟି ମାନେ ଖାଲି ଓସ ପକେଇବ କାଙ୍କଡ ଗୋଟେ କଟି ଗୋଟେ ଗୋଟେ ମନର ପା ପାଞ୍ଚ ବହଣ କିବଲେ ପାଞ୍ଚ ବ୍ରହଣ ଯା ପାଞ୍ଚ ବର୍ଷ କି ଯାହା ଦି ତିନି ବର୍ଷ ପହ୍ଜି ରହୁଛି। କନଫର୍ମ ସେଇଟା ଖାଲି ଔଷ ପକେଇକି ତୋଳିବାକୁ ପଡିବ। ଆଉ ମାନେ ଭେଣ୍ଡି ଭେଣ୍ଡି ହଉଛି ଖରା ଦିନେ। ଚାଷ ଭେଣ୍ଡି ପ୍ରାୟ ଲୋକ ଖରା ଦିନ ଅଛି। ଖରା ଦିନେ ଭଲ ବି ଭେଣ୍ଡି ଇଏ ହଉଛି ଉତ୍ପାଦନ।
ଆଚ୍ଛା।
ଆଉ ଖରା ଦିନ ସିଜନ ସରିଲା ପରେ ମାନେ ଜରୁଆର ଏ ଟାଇମରେ ତଳି ପୋଡିଆ ଟାଇମରେ ଭେଣ୍ଡିରୁ ଟିକେ ଭେଣ୍ଡି ସେ ତେ ଇଏ ନାଇଁ ଆଉ ରେଟ୍ ଅଛି ମିତୋର ଉତ୍ପାଦନ କମ ହେଇଯାଉଛି ତାପରେ ଭେଣ୍ଡି ବେଶୀ ମାନେ ପୋକ ଫୋକ ନାଗିକିରି ଟିକେ ଇଏ ହଉଛି।
ହୁଁ।
ଆଉ ଅଲଡ଼ି ବିନ୍ସ ଏଇଗୁଡାକ ବି ହଉଛି ବିନ୍ସ ଟିକେ କମ ଆମର ଇଆଡେ ମାଟି ମାନେ ରଙ୍ଗିଆ ମାଟି। ଉଁ ବିନ୍ସ ବେଶ ସେ ଇଏ ହଉଛି ଆମର ଇଆଡେ ବିନ୍ସ ନାହିଁ ସେତେ ନାହିଁ କମ ଲୋକ ନଗଉଛନ୍ତି। କିଛି ନାହିଁ ଅଲଡି ବିନ୍ସ। କମ ଆଜ୍ଞା ସେତେ ତା ହଉନି ଆମର ଏଇଡେ ବେଶୀ କୋବି ବାଇଗଣ
ଆଚ୍ଛା ଆଚ୍ଛା। ହେଲେ ମୁଁ ଶୁଣିଥିଲି ଗଞ୍ଜାମରେ ବହୁତ ବିଭିନ୍ନ ପ୍ରକାରର ପନିପରିବା ଚାଷ ହଉ। ଯୋଉଥିରେ କି ମୁଖ୍ୟରେ ଯେମିତି ଆମର କୋବି ଭେଣ୍ଡିଆ ଆଉ ଅଲଡି ବିଭିନ୍ନ ପ୍ରକାର ଚାଷ ହଉଛି ତରା ହୁଁ ତା ସହିତ ଆଉ କଣ ମୁଖ୍ୟ ଚାଷ ହଉଛି ମୁଁ ଟିକେ ଜାଣିବାକୁ ଇଛୁକ? କହିବେକି ତା ବିଷୟରେ?
ଗଞ୍ଜାମର ମୁଖ୍ୟ ଚାଷ ହଉଛି ଧାନ ମାନେ ଯେନେ ରାଜସ୍ଥାନେ ଆଡେ ଗହମ ସମେତି ସ୍ଥାନ ହଉଛି ଚାଷ ହଉଛି ଧାନ ଧାନ ମାନେ ତିନି ଆମେ ଏବେ କଣ ଏବେ ତଳି ପଡ଼ିଲା। କୋଉ ମାସରେ ଜୁନ ଜୁଲାଇ ଅଗଷ୍ଟ ବେଳୁ ରୁଆ ହବ ଅଗଷ୍ଟ ସେପ୍ଟେମ୍ବର ଅକ୍ଟୋବର ନଭେମ୍ବର ଡିସେମ୍ବର ବେଳକୁ ଧାନ କଟା ଚାଲିଥିବ ମାନେ ନଭେମ୍ବର ଉଁ ନାଷ୍ଟକୁ ମାନେ ନାଷ୍ଟ ଉଇକରେ କାଟା ଚାଲିବ ଯେ ଡିସେମ୍ବର ବେଳୁ ସରିଯିବ। ଜାନୁଆରୀ ବେଳୁ ଧାନ ମନ୍ଥା ମନ୍ତି ସରିିବ ଷ୍ଟାର୍ଟ ହେଇଯିବ।
ହୁଁ।
ମୁଗ ଫୁଗ ଜାନୁଆରୀ ଫେବୃୟାରୀ ମୁଗ ଓପୋଡା ହବ।
ହଁ।
ଆଉ ପୁଣି ଆଉଥରେ ଉଁ ମାର୍ଚ୍ଚ ତିନି ମାସ। ଉଁ ଯାହା ବି ରେଷ୍ଟ ଉଁ ଧାନ ଆଉ କିଛି ହବନି ରାଶି ନଗେଇଲେ ବି ହଉଛି ରାଶି ପ୍ରାୟ ନୋକ ନଗେଇ ଦଉଛେ ମୁଗ ପରେ ରାଶ ନଗେଇ ଦଉଛି ମୁଗ ଉପୁଡା ସରିଲା ମାନେ ରାଶି ରାଶି ଆଉଥରେ କୋଉ ଟାଇମ ରୁ ଥିବ ନା ଯୋଉ ଟାଇମରେ ଆମେ ରୁଆ ଚାଲିବ ସେ ଟାଇମରେ ରାଶି କାଟା ହେଇକରି ଆଣାହେବ। ଏଇ ଚାଲୁଛି ଆମର ଇଆଡେ ବେଶୀ ମାନେ ପ୍ରାୟ ନୋ ଧାନ ଉତ୍ପାଦନ ଗଞ୍ଜାମରେ ହଉଛି।
ଆଚ୍ଛା ଆପଣ ବି ମୁଗ ବିରି ଚାଷ କରୁଛନ୍ତି?
ଆଜ୍ଞା ଚାଷ ଆମର ବି
ଆଚ୍ଛା ମୁଗ ବିରି ସେଇଟା କେମିତି କଣ ପ୍ରସେସ ଟା ଟିକେ କହିବେ ମୁଁ ଟିକେ ଜଣିବା ପାଇଁ ଇଛୁକ।
ମୁଗ ବିରି ମାନେ ଆମର ଧାନ କଟା ସରିଲା ପରେ ମୁଗ ବିରି ଯାହା ବୁଣା ହେଇଥିବ ବିଲରେ ମାନ ବୁଣା ଚାଲିଥିବ ଦୁଇ ମାସ ର ମାନେ ଡିସେମ୍ବର ବୁଣା ହବ। ଧାନ ଥିବା ଧାନ ଆଗେ ନ ଡିସେମ୍ବର ବୁଣା ହବ ଉ ଜାନୁଆରୀ ଫେବୃାରୀ ଫେବୃୟରୀ ଫାଷ୍ଟ ୱିକେ ଉପୁଡ଼ା ହେଇଯିବ। ଭଡା ହେଲେ ତାପରେ ସେ ସୁଖେଇକିରି ଶୁଖା ହେଇରି ତାକୁ ବାଡା ହେଇରି ଉଡା ହେଇରି ମୁଗ କାଢାବ। ଗ ଏଇ ଟାଇପ ର ଅଛି ଆଉ। ମୁଗ କାନ୍ଦୁଲ ବାଟୁଳା।
ହୁଁ ଏବେ ତ ଚାଷ ପାଇଁ ସରକାର ତ ବିଭିନ୍ନ ପ୍ରକାରର ଉପକରଣ ବାହାର କଲେଣି। ସେଥିରେ କି ଚାଷ ବହୁତ ସହଜରେ ହେଇପାରିବ। କିନ୍ତୁ ତାର ଟିକେ ଚାଷ ଜମି ର ଉର୍ବରତା ଧୀରେ ଧୀରେ କମିବାରେ ଲାଗୁଛି। ବିଭିନ୍ନ ପ୍ରକାର ଔଷଧ ସାର ବିହନ ପ୍ରୟୋଗ ଦ୍ଵାରା ଚାଷର ଉର୍ବରତା ମାଟି ର ଉର୍ବରତା କମିବାରେ ଆସିଲି ଆସଛି। ଯାହା ଫଳରେ ଚାଷ ଟିକେ ଚାଷୀ ମାନେ ଟିକେ ମାନେ ଦେଖିବାକୁ ଗଲେ ଘ୍ରାସ ପାଇବା ଯାଉଛି।
ଚାଷୀ ହଁ ଚାଷୀ ହ୍ରାସ ପାଇବାରେ ନାହିଁ ଚାଷୀ ଚାଷୀ ଚାଷୀ ଦିନ ଚାଲିବା କଥା ଚାଲିଛି ମାନେ ଚାଷ ଜମି ଏବେ ହାସ ପାଇବାର ଲାଗି
ଆଉ ଆପଣ ତ ଜାଣିଥିବେ କହନ୍ତ। ରେ ଗଞ୍ଜାମ ତ ରହିଲା ଆମର ସବୁଠୁ ଟପ୍ ରହିଲା ଜିଲ୍ଲା ଯେଉଁଠ କିି ଜନସଂଖ୍ୟା ବୃଦ୍ଧି ଅଧିକ ଜନସଂଖ୍ୟାରେ ରହିଲେ ହୁଁ ବର୍ତ୍ତମାନ ଅ ଅଛି ଆଉ ରହିବ ବି ମଧ୍ୟ। ତେଣୁକରି ଯାହା ଫଳରେ ଜନସଂଖ୍ୟା ଯେପରି ବିପୁଳ ଭାବରେ ବୃଦ୍ଧି ପାଉଛି ତ ବିଭିନ୍ନ ଚାଷ ଜମିରେ ମଧ୍ୟ ବିଭିନ୍ନ ମାନେ ଲୋକମାନୋନ ଘର କରି ରହିଲେଣି। ତ ଚାଷ ବା ଚାଷର ପରିମାଣ ଟା ଧୀରେ ଧୀରେ କମିବାରେ ଲାଗିଛି।
ଚାଷର ଚାଷ ଆଜ୍ଞା ହଁ ଚାଷ ଜମିର ନାହିଁ ଚାଷ ଚାଷ ଜମିର କମିବାରେ ରହିଛି ଲୋକମାନେ ତ ଯାହାବି ମାନେ ଯେତିକି ଜମି ଅଛି। ସେ ଜମି ମ ପଢିବା ପଡୁନି ଚାଷ ଚାଲିଛି ଜମି ଯନା କମି ଚାଲିଛି ଲୋକମାନୋନେ ଯାହା ତାଙ୍କ କାମ କରିବା କଥା ଚା କର ଚାଲିଛନ୍ତି।
ହୁଁ ହୁଁ।
ଆଉ ଚାଷ ମାନେ ଚାଷୀ ଲୋକ କରିବାକୁ ସେତେ ତାପରେ ଛାଡି ଦଉନି ପୁଣି କରୁଛେ। ଆଉ ଜମିର ଯାହା ମାନେ ଯ ଇଏ ସବୁ ଘର ଇଏ କରିକିରି ଜମିର ଜମି କମିବାରେ ହ୍ରାସ ଲାଗିଛି ଆଉ।
ହଁ ପରିମାଣ ଟା କମିଗଲାଣି ଜମିର। ପରିମାଣ ଯେ ଆଗେ ଥିଲା ଲୋକମାନେ ଅ ଶହେ ବରଣ ଯାଇ ଚାଷ କରୁପାରୁଥିଲେ ବର୍ତ୍ତମାନ ବି ଏତେ ଆଧୁନିକ ପ୍ରଣାଳୀର ଏବଂ ଗାଡି ମଟର ହେଇକି ମଧ୍ୟ ଲୋକମାନେ କୃଷି ପ୍ର ତି ଆକୃଷ୍ଟ ହଉନାହାନ୍ତି ଯେ ଯାହାକି କୃଷି ହଉଛି ଦେଶର ମେରୁଦଣ୍ଡ କିନ୍ତୁ କୃଷି କୁ ଲୋକମାନେ ଆଉ ଆଗ୍ରହ ହଉନାହାନ୍ତି। ଆଗ ପ୍ରତି ଆଜ ଯୋଉ ପ୍ରକାର ଚାଷୀ ଯୋଉ ଚାଷ ଯୋଉମାନୋନ ଯୋଉ ପ୍ରକାର ହଉଥିଲା ଯୋଉ ପରିମାଣରେ ଆଦାୟ ହଉଥିଲା। ସେହି ପ୍ର୍ରତି ଏବେ ଲୋକମାନଙ୍କର ଧୀରେ ଧୀରେ ହ୍ରାସ କମଗାଣି ଯେତେ ଦୁନିଆ ଆଗେଇକ ଯାଉଛି। ବୈଜ୍ଞାନିକ ଚିନ୍ତାଧାରା ବଢୁଛି। ସେତ ଲୋକମାନେ ମଧ୍ୟ ଚାଷ ପ୍ରତି ଦୂରେଇ ହେଇଗଲେଣି ସେଥିପାଇଁ ମାନ ଆମେ ମଧ୍ୟ ଗୋଟେ ପଦକ୍ଷେପ ନେବା କଥା ଯେ ଚାଷ କି କିପରି ଆମେ ହୁଁ ସଦୁପଯୋଗ କରି ଲୋକମାନଙ୍କୁ ଜଣେଇବା ସଚେତନ କରାଇବା ଯେ ଚାଷ କେମିତି କରିକି ବଞ୍ଚି ପାରିବା ବି ମଧ୍ୟ। ଏମିତି ନାହିଁ ବିନା ଚାସରେ ହିଁ ବଞ୍ଚିପାରିବା। ତଥାପି ଯାହା ଆଗରୁ ଅଛି ସେଇଟା ଧୀରେ ଧୀରେ କମିବାରେ ଲାଗିଛି ତ ତେଣୁକ ସେଟା କିପରି ଆଗକୁ ବଢିବ ତା ପ୍ରତି ଆମେ ସେମତା କହୁ ନା କଣ କହୁଛନ୍ତି?
ହଁ ଚାଷ ଲୋକ ସଚେତନ କରିବାକୁ ପଡିବ ଆଉ ମାନେ ଲୋକଙ୍କର ଚାଷୀ ପ୍ରତି କି ନେଇି ଆଗ୍ରହ ହବ ଚାଷ ପ୍ରତି ହଁ ତା
କାହିଁକି ନା ଆମେ ତ ସବୁ ଚାଷ ଉପରେ ନିର୍ଭରଶୀଳ କାହିଁକି ନା ସେ ଆମେ ଖାଦ୍ୟ ପାଉଛନ୍ତି ଆଉ କୋଉଠି ଆ ସେଇ ଚାଷରୁ ବିି ପାଉଛନ୍ତି। ତ ସେ ଆମେ ସେ ଖାଦ୍ୟ କିପରି ଆମେ ଭଲସେ ଆଦାୟ କରିବା ଭଲ ପୃଷ୍ଟିିକର ଖାଦ୍ୟ ଖାଇବି କିପରି ଶରୀର ପାଠନ କରିବା ତ ସେଇଠ ଆମ ମୁଖ୍ୟ କାରଣ ତ ଆମେ କିପରି ଭାବେ ତାକୁ ମେଣ୍ଟେନନ୍ସ କଲେ ତାପରେ ଯତ୍ନ ନେଲେ ଜମିର ଉର୍ବରତା କରିବେ ଯାହା କିଛି ଚାଷ ବାସ କରିକି ଯାହାକୁ ଆ ଆଗକୁ ନେଲେ ସେଇଠି ହୁଁ ଆମେ ତ ଖାଇକିଇକି ବଞ୍ଚିଛନ୍ତି ନା ତ ତା ପ୍ରତି ଆମେ ଧ୍ୟାନ ଦେବା ବହୁତ ଉଚିତ ନା କଣ କହୁଛନ୍ତି।
ହଁ
ହୁଁ ତ ଆପଣ ବି ଗାଁ ରେ ଚାଷ ବାସ କରୁଛନ୍ତି ତାହେଲେ?
ହଁ ଚାଲିଛି ଏବେ ଚାଷ ବାସ।
ହେଲେ ଆପଣଙ୍କର ଆଉ କଣ ଲାଗିଛି ଅଲଗା ଚାଷ କଣ ବାଡ଼ିରେ ଯେମିତିକି କୋବି ଭେଣ୍ଡି?
ବାଡି ଆମର କିଛି ଲାଗେ ଯାହାବି ଆମର ବିଲ ଯାହା ପଦର କି ବିଲ ଏ ଟାଇପ ର ବାରି ବାଡି ଇୟାରେ ନାହିଁ ଏକା ବାରି ଲାଗିବ କୁଆଡେ।
ଆଚ୍ଛା ପଦରରେ କଣ ଲାଗିଥିବ ସେଥିରେ କଣ ଲାଗିଛି କଣ କିଛି କୋବି ଏବେ ତ ସିଜନରେ କୋବି ହବନି ମତେ ଲାଗୁଛି ଦେନ ହେଲା ଭେଣ୍ଡି
ଭେଣ୍ଡି କମ ବାଇଗଣ ଅଲୋଡି
ବାଇଗଣ ଅଲଡି ହୁଁ ହୁଁ
ତ ଏବେ ଏବେ ବର ମାନେ ଇଏ କାଳ ପୋଟଳ ପାଞ୍ଚ ବର୍ଷ ରାଗିଯିବ ପାଞ୍ଚ ବର୍ଷ ଥରାଗିଯିବ ପୋଟଳ ଏବେ ବି ନାହିଁ ବାଇ ବାଇକ୍ ଗଣ ର ଆଉ ଅଲୋଡି ଏବେ ମାନେ ଅଲୋଡି ବାଇଗଣ ବେଶୀ ଇଏ ମାନେ
ହୁଁ
ଟାଇମଟେ ଧରିକରି ଚାଷ ଆମର ଇଆଡ଼େ
ହଁ ସେଇ କ୍ଲାଇମେଟ ଦେଖିକି ହୁଁ।
ଆଉ ସେଇପଟେ ମାନେ ଆନ୍ଧ୍ରା ସେଇପଟେ ତାଙ୍କ ବିନା କ୍ଲାଇମେଟରେ ବି ଚାଷ ଛି ଟମାଟୋ ବାଇଗଣ ମାନେ ସେ ସେ ଚାଷୀ ମାନେ ତାଙ୍କର ତାଙ୍କ ଚାଷୀ
ମାଟି ଦେଇକି ଉର୍ବର ମାଟି ସେମାନେ ବିଭିନ୍ନ ପ୍ରକାର ପ୍ରଣାଳୀ କୌଶଳ ଦେଇକି ଅବଲମ୍ବନ କରୁଛନ୍ତି ଯାହା ଫଳରେ ଭଲ ଚାଷ ହଉଛି ସେଥିରେ କୌଣସି ସନ୍ଦେହ ନାହିଁ ହୁଁ। ହଉ ମୁଁ ଯଦି କେବେ ସମୟ ମିଳେ ମୁଁ କେବେ ଆପଣଙ୍କ ଗଞ୍ଜାମ ଆଡେକୁ ବୁଲିବାକୁ ଗଲେ
ଦେଖିପାରିବେ।
ଦେଖିବି ହଁ ଦେଖିବାକୁ ମୁଁ ବହୁତ ଇଚ୍ଛୁକ ଆଗ୍ରହ ଅଛି। କିଛି ଦେଖିବା ପାଇଁ ତମ ସେଠରେ ଚାଷ ବାସ କିପରି ହଉଛି କୃଷକ ମାନ କିପରି ଚାଷ ଚାଷବାସ କରିକି ନିଜର ଠୁ ଠିକ ଅଛି ରଖୁଛି ସାର୍ ନମସ୍କାର।